ହ୍ୟାଲୋ ହ୍ୟାଲୋ ବିନୋଦ।
ହଁ କୁହନ୍ତୁ।
ଆଉ କେମିତି ଖବର?
ହଁ ସବୁ ଠିକଠାକ ଆଉ ତମର କେମିତି ଚାଲିଛି ଆଉ ସବୁ ହଁ ସବୁ ଭଲ।
ମୋର ଏମିତି ଏବେ ସବୁ ଭଲ ଚାଲିଛି ଆଉ। ଆଜି ତ ମେଘୁଆ ପାଗ କରିଛି।
ହୁଁ ଏଇ ସମୟରେ ବୁଲିବାକୁ ଗଲେ ଭଲ ଲାଗିବ କିନ୍ତୁ ବାହାର କୁଆଡେ
ହଁ ବୁଲିବାକୁ ଭଲ ଲାଗିବ କିନ୍ତୁ ମଝି ମଝିରେ ବର୍ଷା ହେଇଗଲେ ପୁଣି ଅସୁବିଧା ହେଇଯିବ।
ହୁଁ ଏମିତିକା ପାଗ ନା ମତେ ଦେଖିଲେ। ପିଲା ବେଳର ସେଇ ଗାଁ ଆମର ଯୋଉ ଗାଁ ଥିଲା ସେଇ ଗାଁ ପାଖରେ ସମୁଦ୍ର କୂଳ ଥିଲା। ସେ ସମୁଦ୍ର କୂଳ ପାଖରେ ଗୋଟେ ବାଲି ଥାଏ ନା ସମୁଦ୍ର କୂ କୂଳରେ ଚାରିଆଡେ ସେ ବାଲିଖ ବାଲି ପାଖ୍ ଘରେ ଏମିତି ଗ୍ରୀଷ୍ମ ଅବକାଶ ସମୟ ବିଦ୍ୟାଳୟ ସବୁ ବନ୍ଦ ରହେ। ସେଇ ସମୟରେ। କଚିଂଙ୍ଗ୍ ରୁୁ ସକାଳେ ଫେରି ଆସିବାର ନଅଟାରେ ଖାଇସାରିକି। ଏମିତି ପାଗ ରହିଲେ ସିଧା ସିମେଣ୍ଟ ପିଚ୍ ପଡିଥାଏ, ସେ ସିମେଣ୍ଟ ପିଚ୍ ଉପରେ ନା ଆମ ମାନେ ଏମିତି ସାଙ୍ଗ ଗୁଡାକ ସବୁ ଦଳ ହେଇଯାଉ। ଦୁଇଠି। ଟିମ୍ ରେ ଏମିତି ଭାଗ ହେଇଯାଉ କ୍ରିକେଟ୍ ଖେଳୁ ଏମିତିକା ପାଗକୁ ଆଉ କିଛି ଜଣାପଡେନି। ଧଇଁ ସଇଁ ଇକି ହାଲିଆଇ ଗଲେ ମଧ୍ୟ ଝାଳ ବାହାରେନି ଏତେ। ଏଇ ପାଗକୁ ସେଇ ଦିନ ଗୁଡିକ ମନେ ପଡିଯାଉଛି ଆଜି ମତେ।
ହଁ ଠିକ୍। ମୋର ବି ଏମିତି ଅନୁଭୂତି ଅଛି କି ଆମ ଘର ପାଖରେ ନଦୀ ଅଛି ହେଲା। ବର୍ଷା ଋତୁରେ କଣ ହୁଏ କି ଏ ମାନେ ଅଧିକ ବର୍ଷା ହେଲେ ନଦୀ ପାଣି ଆମ ଘର ପାଖକୁ ପୁରା ପହଞ୍ଚି ଆସେ। ମାନେ ବାତ୍ୟା ହେବାର ବି ସମ୍ଭାବନା ରହିଯାଏ। ତ ଆମେ ଆଉ ଯୋଉଁ ସାଧାରଣ ଖରା ଦିନରେ। ନଦୀରେ ପାଣି କମ୍ କମ୍ ଥାଏ, ଆମେ ସାଙ୍ଗମାନେ ଯାଉ। ସେଠି ସେଠି ବହୁତ୍ ବହୁତ୍ ଗାଧଉ। ପୁରା ପାଖାପାଖି ଦି ତିନି ଘଣ୍ଟା ଗାଥାଉ ଓ ସେ ଯୋଉ ଅ ଯୋଉ ଟ୍ରକ୍ ଚକ ଚକର ତାର ଟ୍ୟୁବ୍ ଥିବ ତାକୁ ଆମେ ପମ୍ପ୍ ଫୁଲ୍ କରିକି ନଉ ଆଉ ପାଣି ଉପରେ ଆମେ। ମାନେ ଡଙ୍ଗା ବନେଇକି ବୁଲୁ ସବୁଆଡେ।
ଭାସିବ।
ହ ଭାସିବ।
ବଢିଆ ଥାଏ ଜୀବନରେ ନା ବାଲ୍ୟ ଅବସ୍ଥା ଥରେ ପଳେଇଲେ। ସେଇଡା ପୁଣି ଆଉ ଫେରି ପାଇବାନି ସେଗୁଡାକ କୁହନ୍ତି ଯ ସୁବର୍ଣ୍ଣ ଦିନ ବୋଲି। ସେଇ ଦିନ ଗୁଡିକ ପୁଣି ଫେରିଆସିବାଟା ବହୁତ୍ ମୁସ୍କିଲ୍ ହେଇଯାଏ। ଥରେ ମଣିଷ ଜୀବନରେ ଥରେ ଆସେ ସେ ବାଲ୍ୟ ଅବସ୍ଥା। ପୁଣି ଫେରି ପାଇବା କି ନାହିଁ ସେଇଟା ଆଉ ଥରେ ମଣିଷ ହେଇ ଜନ୍ମ ହେଲେ ସେବେ ପାଇପାରିବା କିନ୍ତୁ ସେଇ ଅଭୁଲା ସ୍ମୃତି ସବୁବେଳେ ଉଙ୍କି ମାରିଥାଏ। ଯେବେବି କୌଣସି ପିଲାମାନଙ୍କୁ ଖେଳିବାର ଦେଖିଥିଏ। ତାହେଲେ ମନେ ପଡିଯାଏ ମୋର ସେ ବାଲ୍ୟ ଦିନ ଗୁଡାକ। ହଁ ମୁଁ ବି ସେଇ ସମୟରେ ଏମିତି ଖେଳିପାରେ ବୋଲି। ଆଉ ତ କାହିଁ ଆଉ ସବୁ ଯିଏ ଯୁଆଡେ ହେଇଗଲେ। ନିଜର ଉଚ୍ଚ ଶିକ୍ଷା ପାଇଁ ସବୁ ସାଙ୍ଗଗୁଡାକ ପଳେଇ ଗଲେ। କିଏ ଭୁବନେଶ୍ଵର୍ କିଏ ନୂଆଦିଲ୍ଲୀ କିଏ ଭୁବନ୍ ଆଉ କଟକ। ଏମିତି ସବୁ ବାହାର ରାଜ୍ୟକୁ ବି ପଳେଇଲେଣି ସେଥିମଧ୍ୟରୁ ବହୁତ୍ ସାଙ୍ଗ। ଚାକିରିବି ପାଇସାରିଲେଣି।
ହଁ।
ଏମିତି ସବୁ ଖାଲି ଦିନରେ ବସିଲେ ସମସ୍ତେ ମନେ ପଡିଯାଆନ୍ତି।
ହଁ। ଆଗରୁ କଣ କି ମାନେ ଆଗରୁ ମୋବାଇଲ ନଥିଲା ଆମ ଆମେ ଯେତେବେଳେ ପିଲା ଥିଲେ। କିନ୍ତୁ ଏବେ ଏବେ ସମୟରେ ପିଲାମାନଙ୍କ ପାଖରେ ଛୋଟ ପିଲାମାନଙ୍କ ପାଖରେ ମୋବାଇଲ ରହୁଛି ତ ସେମାନେ ଯୋଉ ବାହାରେ ଖେଳାଖେଳି କରିବା କ ଥା ଯୋଉ ସାମାଜିକ ଜିନିଷ କରିବା କଥା। ସାଙ୍ଗସାଥି ବନେଇବା କଥା ସେ ଜିନିଷ ସେମାନେ କରୁନାହାନ୍ତି। ପ ସେମାନେବି ମୋବାଇଲରେ ହିଁ ବ୍ୟସ୍ତ ରହୁଛନ୍ତି। ଆମେ ସିନା ଏବେ ବଡ ହେଇଗଲେ ଆମେ ଗୋଟେ ଗୋଟେ ଜବରେ ଲାଗିଗଲେ। କିମ୍ବା ଆମର ପଢ଼ାପଢ଼ି ଇଏ ଅଛି। ଆମେ ଆଉ ସେଇ ଦିନକୁ ଆଉ ମାନେ ଜିଇ ପାରିବାନି ଆଉଥରେ। କିନ୍ତୁ ଏବେ ଯୋଉ ପିଲାମାନେ ଅଛନ୍ତି ଛୋ ଟ ପିଲାମାନେ ସେମାନେବି ଘରେ ବସୁଛନ୍ତି ଖେଳୁନାହାନ୍ତି ବାହାରେ ଆମେ ଯେମତି ଅ କ୍ରିକେଟ ଖେଳୁଥିଲେ ଫୁଟବଲ୍ ଖେଳୁଥିଲେ ଆଉ ବି ବହୁତ ସାରା ଖେଳ ଖେଳୁଥିଲେ ସାହି ପଡିଆର ମାନେ ସାଙ୍ଗମାନଙ୍କ ସହିତ ଆଜିକାଲିର ଛୁଆ ପିଲାମାନେ ଖେଳୁନାହାନ୍ତି।
ଏବେର ପିଲାମାନଙ୍କୁ କିଛି ମୁଁ ମାନେ କହୁଛି ପରା ଆମକୁ ଯେମିତି କହିବା ପାଇଁ ଗୋଟେ ସ୍ମୃ ତି ରହୁଛି। ସେମାନଙ୍କୁ ତାହା ରହିବନି କିଛି ବାଲ୍ୟ ଅବସ୍ଥା କଣମାନେ ତାଙ୍କର ସବୁ ମୋବାଇଲରେ ମାତିଛନ୍ତି ସୋସିଆଲ ମିଡିଆ ଓ ଦୁନିଆକୁ ଛୋଟ ଛୋଟ ପିଲାମାନେ ମଧ୍ୟ ସେ ମୋବାଇଲ ଖୋଲି ଦିଅନ୍ତି ଇନଷ୍ଟାଗ୍ରାମରେ ରିଲ୍ସ ବନେଇବାରେ ବ୍ୟସ୍ତ ସ୍ତ ରୁହନ୍ତି ସେମାନଙ୍କର ମାନେ ସ୍ମୃତି ସେଇ ବାଲ୍ୟ ଦିନର ଅନୁଭୂତି କିଛି ରୁହେନି। ଆମର ଯଉଁଠି ଥିଲା ପ୍ରକୃତିର ସୌନ୍ଦର୍ଯ୍ୟକୁ ଉପଭୋଗ କରି ଯେଉଁ ଖେଳ କୁଦ ସମୁଦ୍ର ଏବଂ ମାଟି ମାର ସେ ସେ ସୁଗନ୍ଧ ବର୍ଷା ଦିନରେ ସେ ବର୍ଷାରେ ତିନ୍ତିବା ତାର ମଜା ହିଁ ଅଲଗା। ଏବର ପିଲା କିଛି ଜାଣି ନାହାନ୍ତି ତାଙ୍କେ ସେମାନେ କେବଳ ଘରେ ରୁହନ୍ତି ଗୋଟେ-ଗୋଟେ ଟ୍ୟାବ ମୋବାଇଲ ଧରି ସେ ସସ୍ ଟେଲ ମିଡିଆ ଦୁନିଆ ଭିତରକୁ ପଳେଇଲେଣି ସେମାନେ ସେମାନଙ୍କର ଯେବେ ତାଙ୍କେ ପୁଣି ଯୁବାବସ୍ଥାକୁ ଆସନ୍ତି ସେଇ ସମୟରେ ତାଙ୍କୁ ପୁତ୍ ପଚାରିବ ବାଲ୍ୟ ଅବସ୍ଥାର କଣ ଅନୁଭୂତି ଅଛି କହିଲେ ସେମାନେ ହଁ କହିବେ ବେବ୍ ସିରିଜ୍ ଦେଖୁଥିଲି ନ ହେଲେ ଆଉ ଆମର ଏ ଇଷ୍ଟାଗ୍ରାମ ରେ ରିଲସ ବନେଇଥିଲି ବହୁତ ସାରା ଲୋକଙ୍କର।
ଏମିତି କହିବେ ହଁ।
ବହୁତ ସାରା ଲୋକଙ୍କର ଫଲୋର୍ସ ଅଛି ମୋର ଏକାଉଣ୍ଟ ରେ ଥିଲା ଏମିତି ଏଇଗୁଡାକ କୁହନ୍ତି କିନ୍ତୁ ଆମ ହଁ କିନ୍ତୁ ଆମର ଜମାନା ଉ ଆସ୍ ଥିଲେ ଆମକୁ ପଚାରିବ ଯଦି ଆମେ କହିଦିଏ। ହଁ ମୁଁ ମୋର ବାଲ୍ୟବସ୍ଥାରେ ବହୁତ କିଛି ଅଳି ଅଝଟ କରିଛି। ମାନେ ଏମିତି ସାଙ୍ଗମାନଙ୍କ ସହିତ ବୁଲିବାକୁ ପଳାଏ ତା ସହିତ ନଦୀରେ ଗାଧେଇବା ନହେଲେ କାହାର ବାଡ଼ିରେ ଫଳୁଥିବା ଗଛ। ଫଳ ଫଳ ଫଳ ଆଣିବା ପାଇଁ ଚଲ୍ ଚଢ଼ି ଯାଉଥିଲେ ମାନେ ଆଉ ଦେଖୁନଥିଲେ। କଣ ହବ କି ମାଡ ହବ ତଳେ ପଡିବା ଏଗୁଡାକ କିଛି ନଥିଲା ଆମର।
ହଁ ଠିକ୍ କହିଲ।
ହୁଁ ତାପରେ ସେ ବାଲ୍ୟ ଅବସ୍ଥା ରୁ ଏମିତିରେ ଦେଖିଲେ ଆଉ ଛାତ୍ରବସ୍ଥାର ତମର ଅନୁଭୂତି କଣ ଅଛି?
ଛାତ୍ର ଅବସ୍ଥାରେ ମୁଁ ମାନେ ଆ ସ୍କୁଲରେ ସ୍କୁଲରେ ମାନେ ମୁଁ ବହୁତ ଅ ସିଧାସଧା ପିଲା ଥିଲି ବଦ୍ମାସୀ ଏମିତି, କରୁନଥିଲେ କିନ୍ତୁ ଯୋଉମାନେ ମୋର ବହୁତ ଅନ୍ତରଙ୍ଗ ବନ୍ଧୁ, ଖାଲି ତାଙ୍କ ସହିତ ମିଶିକି ଏତେ ବଦମାସି କରୁଥିଲି ଆଉ, ଖେଳା ଖେଳି ଆମେ ଆ ବହୁତ କରୁଥିଲୁ ସେଇ ଟାଇମ୍ ରେ,
ଦେମିତି, ବିଦ୍ୟାଳୟରେ ମାନେ ଭଲ ପାଠ ପଢ଼ୁଥିଲି ନା, ବିଦ୍ୟାଳୟର ଟପର ବି ଥିଲି ସେଇ ସମୟରେ ମୁଁ, ସେ ପ୍ରଥମ ବେଞ୍ଚ ରେ ବସେ କେବେ ମାନେ ଏମିତି ପଛକୁ ଯାଏ ନାହିଁ ଓଳି ଅଝଟ, କରେ ନାହିଁ ବିଦ୍ୟାଳୟ ସମୟରେ କୌଣସି ମୋର ମାନେ, ମାନେ ଏମିତି ଅଳି ଅଝଟ ନଥିଲା କାର ଉପରେ କିଛି କରିିବାର ନାହିଁ ଭଙ୍ଗା ରୁଜା କିଛି ନଥିଲା, ସେମିତି ରହୁଥିଲି, କିନ୍ତୁ ଯେବେ ବିଦ୍ୟାଳୟରୁ ଫେରିଗଲି ମାନେ ଦଶମ ପାସ୍ ହୋଇଗଲି, କଲେଜ ପଳେଇ ଆସିଲି ବହୁତ ସାରା ମାନେ ଥରେ ବସି ଭାବିଲି, ମୁଁ ବିଦ୍ୟାଳୟରେ କଲି କଣ ବହୁତ ମାନେ ସୁଧାର ଉପରେ ରହିଗଲି, କିଛି ମାନେ ଏମିତି ମୋର ମାନେ ବିଦ୍ୟାଳୟକୁ ହଁ ମୁଁ, ଅ ହଁ ମତେ ମାନେ ଏମିତି ମନେ ପକେଇବା ପାଇଁ, କୌଣସି ସ୍ମୃତି ଆଉ ରହିଲାନି ହଁ ସେଇ କମ୍ପିଟିସନ ପ୍ରତିଯୋଗିତା ଯିବାର, ବକୃତା ପ୍ରତିଯୋଗିତା ରଚନା ପ୍ରତିଯୋଗିତା ଏମିତି ବ୍ଲକ ସ୍ତରୀୟ, ପ୍ରତିଯୋଗିତାରେ ବହୁତ କିଛି ଉ ପୁରସ୍କାର ହେଇକି ପୁରସ୍କୃତ ହେଇଛି, କିନ୍ତୁ ତା ଛାଡ଼ିଦେଲେ ଆଉ ମୋର କଣ ସ୍ମୃତି ରହିଲା ବୋଲି ଭାବିଲେ, ହଁ ସବୁ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କର ଗୋଟେ ପ୍ରିୟ, ଛାତ୍ର ଅବସ୍ ଏ ଛାତ୍ର ବୋଲି ମନେ ରଖିଛନ୍ତି ତାଙ୍କେ ବାସ୍ ସେତିକି ମୋର କିନ୍ତୁ କୌଣସି ଅଳି ଅଜଟର ଆଉ ମୋର ମନେ ନାହିଁ, କିଛି କରିନି ସେମିତି ଲାଗିଲା ଏବେ ଭାବୁଛି ନା ଥରେ ଜିସ୍ ଲାଷ୍ଟ ଶେଷ ବେଞ୍ଚ ରେ ବସିକି ତାଙ୍କ ପରି ଅଳି ଅଜଟ୍ କରିବି, କୋଉ ଶିକ୍ଷକ ଶିକ୍ଷୟତ୍ରୀଙ୍କଠୁ ମାଡ ଖାଇଥିଲେ ଭଲ ହେଇଥାନ୍ତା କେତେଟା ମାନେ ଏମିତି, କୋ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ର ଟାୟାର ଲୁଜ୍ କରିଦବା ସେ ସବୁ ମସ୍ ସାଙ୍ଗ ଗୁଡା଼କୁ କରୁଥିଲେ ବଟ୍ କିନ୍ତୁ, ସେମିତି କିଛି ସ୍ମୃତି ଆଉ ରହିଲାନି
ହୁଁ
କିନ୍ତୁ ଥରେ ଏଇ ଛାତ୍ର ଛାତ୍ର ଅବସ୍ଥା ନା ପଳେଇଗଲେ ଆଉ ଆସେନି ପୁଣି ଫେରି ପାଇପାରେ ନାହିଁ।
କିନ୍ତୁ ଛାତ୍ର ଜୀବନଟା ହିଁ ଜୀବନର ହଁ ଛାତ୍ର ଜୀବନେ ସମସ୍ତଙ୍କ ଜୀବନରେ ମୂଳ ଦୁଆ ସ୍ଥାପନ କରିଥାଏ। ଜୀବନରେ କେମିତି ରହିବା କେମିତି ବଞ୍ଚିବା ଶୃଙ୍ଖଳା ଜ୍ଞାନ ସବୁ କିିଛି ଛାତ୍ର ଜୀବନ ହିଁ ଶିଖେଇଥାଏ ମୁଁ ଭାବୁଛି ସେଇ ଶୃଙ୍ଖଳା ଜ୍ଞାନ ହିଁ ଅଧିକ ହେଇଗଲା ମୋର।
ହ ହଁ ନାଇଁ ବଢିଆ ଆଉ ଭଲ। ଶୃଙ୍ଖଳା ଅନୁଶାସନ ଏଇଟା ଏଗୁଡା ସବୁ ଭଲ।
କିନ୍ତୁ ଶୃଙ୍ଖଳା ଜ୍ଞାନ ଦରକାର ବିନା ଶୃଙ୍ଖଳା ଜ୍ଞାନରେ କୌଣସି ମଣିଷ କିଛି ବି ମାନେ ତାକୁ ସବୁ ଅସମ୍ଭବ ହେଇଯାଏ କୌଣସି ଜିନିଷ କରିବାକୁ ଗଲେ ମଧ୍ୟ ତା କାର୍ଯ୍ୟରେ ସଫଳୀକୃତ ଭାବେ ସେ ଫେରି ପାଏ ନାହିଁ। କାହିଁକି ନା ନିଜ ପାଖରେ ଗୋଟେ ଶୃଙ୍ଖଳ ଜ୍ଞାନ ନଥିବ। ସେ କୌଣସି କାର୍ଯ୍ୟ କରିବା ପୂର୍ବରୁ ପ୍ରଥମେ ଆମେ କଣ ଗୋଟେ ଶୃଙ୍ଖଳା ଜ୍ଞାନ ଶିଖିଛୁ କହିକି ପ୍ରତ୍ୟେକ ଜିନିଷ କରିବା ପୂର୍ବରୁ ପ୍ରଥମେ ଆମେ ଭାବୁ କେମିତି କରିବା, କଣ କରିବା ତାର ଗୋଟେ ତାଲିକା ପ୍ରସ୍ତୁତ କରି କାମକୁ ଆଗକୁ ବଢୁ। ଶୃଙ୍ଖଳ ଜ୍ଞାନ ନଥିବ ଲୋକ କରିବେ ତାଲିକା କରିବେ କିନ୍ତୁ ସେଇ ତାଲିକାକୁ ତାଙ୍କେ ଯିବେନି ସେଇ ତାଲିକା ଆଡ଼େ ତାଙ୍କ ନିଜ ଇଚ୍ଛାରେ କରିବେ ତାଙ୍କେ ସେଇ କାମ ଗୁଡ଼ିକ କେବେ ହବନି ବି।
ହୁଁ ଠିକ୍ କହିଲ। ତ ସେ କିଛି ବି କାମ କରିବା ଆଗରୁ ମାନେ ଭାବିବା ଦରକାର କି ଏଇ କାମ ଯୋଉ କରିବି ହେଟା ଠିକ୍ ନା ଭୁଲ।
ହୁଁ।
ତାପରେ କରିବା ପାଇଁ କଣ କଣ ମତେ ଦରକାର ହବ? ସେମାନେ ମୋତେ କେତେଦିନ ସମୟ ଲାଗିବ କିମ୍ବା ମୋତେ କେତେ ପରିଶ୍ରମ କରିବା ପାଇଁ ପଡିବ ସେ ସବୁ ଭାବିକି ଆଉ ଗୋ ଟେ ମାନେ ଭଲ ଅ ଯୋଜନା କରିକି ସେ ଯୋଜନା ହିସାବରେ ତାକୁ ମାନେ ଆଗକୁ ବଢେଇଲେ ହବ। ନହେଲେ ହେଇପାରିବନି ଆଉ ବହୁତ ଜଣ କଣ କରନ୍ତି କି ଏଇଟା କରିବି ବୋଲିକି ଫାଷ୍ଟ ମାନେ ଗୋଟେ ଦି ଦିନ କରିବେ ଦି ତିନି ଦିନ କରିବେ ପରେ ଆଉ କରିବେ ନା।
ହଁ ହଁ ସେମିତି ପିଲାବେଳେ ମଧ୍ୟ ସେମିତି ଏ ବିଦ୍ୟାଳୟରେ ପରୀକ୍ଷା ହେଲେ ପରୀକ୍ଷା ସମୟରେ ମୋର ସାଙ୍ଗମାନେ ସବୁ ପ୍ରସ୍ତୁତ ହୁଅନ୍ତି ତାର ପୂର୍ବ ଦିନ ବାହାଘର ସମୟରେ ବାଇଗଣ ରୁଆ ଯୋଉ କହୁନାହାନ୍ତି ସେମିତି।
ହ, ହ, ହ।
ଶୃଙ୍ଖଳା ଜ୍ଞାନ ନଥିବା ଯୋଗୁଁ ସେଇ ସବୁ ମୋର ବି ସେମିତି ହଉଥିଲି ମୁଁ। ଘରେ ମୋର ବାପା ମମି ଯୋଉ ରହୁଥିଲେ ତାଙ୍କେ ଗାଳି ଯଉଥିଲେ ମତେ ତୁ ପାଠ ପଢେ। ମୋର ମାନେ ଦିନ ଚର୍ଯ୍ୟା ଭିତରେ ପାଠ ପଢିବାର ଗୋଟେ ଘଣ୍ଟା ଦିଇ ଘଣ୍ଟା ବାହାରି ପଡୁ ଥିଲା ଏମିତି ବିଦ୍ୟାଳୟରୁ ଫେରିଆସିଲେ ପୁଣି ଥରେ କୋଚିଂ ଯିବି କୋଚିଂ ରୁ ଆସିଲା ପରେ ମତେ କିଛି ନହେଲା ବେଳକୁ ମୋଟ ଘଣ୍ଟା ଟେକି ଦେଢ ଘଣ୍ଟା ପାଖାପାଖି ପାଠ ପଢିବାକୁ କହୁଥିଲେ ପାଖରେ ବସୁଥିଲେ ମ ନେହେଲେ ମୋର। ସେଇ ଅଭ୍ୟାସ ମତେ ହେଇଯିବାରୁ ତାପରେ ତାଙ୍କେ ଆଉ ବସୁନଥିଲେ ମୋର ଅଭ୍ୟାସ ହେଇଗଲା ସେୟା। ମୁଁ ପାଠ ପଢି ପଢି ରହୁଥିଲି ନା ଆଉ ସେ ପରୀକ୍ଷା ସମୟରେ ତା ପୂର୍ବ ଦିନ ପଢୁନଥିଲି। ତା ପୂର୍ବ ଦିନ ମୁଁ ଏଁ ସେ ପୁସ୍ତକ ଧରି ଏମିତି ଆଗକୁ ପଛକୁ ଓଲ୍ଟେଇକି ଦେଖିଦିଅ ହଁ ଏ ସବୁ ହେଇ ଯାଇଛି ଯାହା ଦ୍ଵାରା ମୋ ଉପରେ ଚାପ ପଡୁନଥିଲା ଏତେ। ଏହା ସେଥିପାଇଁ ମୁଁ ମାନେ ଶୃଙ୍ଖଳ ଜ୍ଞାନ ଜରୁରୀ ରହିବା ଦରକାର ଛାତ୍ର ଜୀବନ ରେ।
ଠିକ୍ କହୁଛ ଭାଇ। ଶୃଙ୍ଖଳା ଜ୍ଞାନ ଜ୍ଞାନ ବହୁତ ଜରୁରୀ ତା ସହିତ ମାନେ କର୍ମ ତତ୍ପର ବି ହବା ଦରକାର।
ହୁଁ।
ପିଲାମାନେ ଯୋଉମାନେ ଏବେ ପାଠ ପଢୁଛନ୍ତି ମୁଁ ତ ଏବେ ମୋର ପଢ଼ା ପଢ଼ି ସରିଲାଣି ମୁଁ ଏବେ ଜବ୍ କରୁଛି ତ ମୁଁ ମୁଁ ଏବେ ଭାବୁଛି ମୁଁ ବୋଧେ ଆଉ ଯଦି କର୍ମ ତତ୍ପର ହେଇଥାନ୍ତି ଆହୁରି ଯଦି ଆଁ ଆହୁରି ଯଦି ଭଲସେ ଧ୍ୟାନ ଦେଇକି ପଢିଥାନ୍ତି ତ ଆହୁରି କିଛି ଗୋଟେ ଭଲ କରିପାରିଥାନ୍ତି।
ହଁ।
ବୋଲେ କି ମୁଁ ଥରେ ଥରେ ମାନେ ପଶ୍ଚ ମନେ ହୁଏ ମତେ
ହଁ କିନ୍ତୁ ଶୃଙ୍ଖଳା ଜ୍ଞାନ ରହିବା ଧର ସବୁ ଜନ୍ତୁ ଜୀବଜନ୍ତୁ ମଣିଷ ସମସ୍ତଙ୍କ ପାଖରେ ଶଙ୍ଖଳ ଜ୍ଞାନ ଥିବ। ତମେ ଦେଖିଥିବ ପିମ୍ପୁଡି ମାନଙ୍କ ପାଖରେ ବି ଗୋଟେ ଶୃଙ୍ଖଳା ଜ୍ଞାନ ଥିବ। ସେମାନେ ଯୋଉ ବି ଜିନିଷ ଧରି ଯାଆନ୍ତି ଗୋଟେ। ତାନ୍ତି ତାଙ୍କୁ ଦେଖିବ ଗୋଟେ ଧାଡିରେ ଯାଉଥିବେ ସବୁ ସକାଳେ ରାତି ପାଇବାଠୁ ମାନେ ତାଙ୍କୁ ଦେଖିବ ତାଙ୍କେ ଏବେ ମଣିଷ ମାନେ କର୍ମଠ ହେଇଯାଆନ୍ତି। କିନ୍ତୁ ଜୀବଜନ୍ତୁମାନୋନ। ସ୍ତି ପାଇଲା ଦିନ ସୂର୍ଯ୍ୟ ଉଦୟ ହେବା ପୂର୍ବରୁ ସେମାନେ ନିଜ ନିଜର। କାମକୁ ବାହାରି ପଡନ୍ତି ପକ୍ଷୀ ମାନଙ୍କୁ ଦେଖିବ ନିଜ ଖାଦ୍ୟ ଅନ୍ିବେଷଣ କରିବା ପାଇଁ ସେମାନେ ଉଡିଯାଆନ୍ତି ଖାଦ୍ୟ ପାଇଁ ଖୋଜନ୍ତି ଏ ପିମ୍ପୁଡି ମାନେ ମଧ୍ୟ ସେମିତି। କିନ୍ତୁ ମଣିଷକୁ ଦେଖିବ କର୍ମଟ ମଣିଷ ସୂର୍ଯ୍ୟ ଉଦୟ ହଉ। କି ଯା ହଉ ଯଉ ଆମେ ଟିକେ ଶହିବା ଟିକେ ବିେଶ ନେବା ଏମିତି ଥାଏ ଶୃଙ୍ଖଳା ଜ୍ଞାନ ବୋଲି କିଛି ନଥାଏ ମଣିଷ ପାଖରେ ମଧ୍ୟ ହଁ ଗୋଟେ ହଁ ଗୋଟେ ଜୀବଜନ୍ତୁ ପାଖରେ ଯୋଉ ଗୁଣ ଥାଏ ମଣିଷ ମାନଙ୍କ ପାଖରେ ସେତିକି ନାହିଁ।
ହଁ। କାମ ଗୁଡାକୁ ଟଡାଲି ଦଉଛନ୍ତି ବି ସେଥିପାଇଁ ଗୋଟେ।
ହୁଁ।